ହଁ ବୋ
ହାଲୋ
ଶୁଭିଲା।
ହଁ ସାର୍ ଶୁଭ ଗଲା।
ହଁ ଶୁଭୁଛି କୁହ? ନାଇଁ ସେଇଟା-
ହୁଁ
ଚାଲଛି ମୁ ଚାଲଛି ଏହେ ଅବଦୁଲ କଥା କଣ ହେଇଛି କେଜାଣି ତାର ମେସେଜ ଏବେ ଏମିତି ଆ
ଉଁ। ହୁଁ । କଣ ପିଜି ପାଇଁ ଦେଖିଲ?
ଏ ଭଳିଆ ମେସେଜ ଟା ହେଇନି ମୋର ଇଡ୍ବୁଏସ ମୁଁ ଯିବି କହୁଛି ଉପରବେଳା ଗଲେ ହବ କି ନାଇ?
କୁଆଡ଼େ?
ସେଇ ଅଫିସକୁ।
ଆର ଆଇ ଅଫିସ୍।
ହୁଁ କିଏ ଯାଇଥିଲା ସ୍ଵାଗତ?
ଅ ମୁଁ ବି ତାକୁ ପଚାରିନି।
ଭେଟିବାଟ ନାହିଁ କି?
ଉଁ ହଁ।
ଭେଟ ଭାଟ ହେଇନ?
ଆରେ ଭେଟ ଫାଟ ହେଇଛୁ ଯେ ତାପରେ ଆଉ ପଚାରନି ଖ୍ୟାଲ କ ଖ୍ୟାଲ ପଡନି ତାଙ୍କରଇ ଇଏଠିକ ସାର୍ଟିଫିକେଟ କା। । ଆଉ ଯ ଆଉ ଜଲଦି କର। ସେଟା ପୁଣି ଆସିଲେ ତାପରେ ପକେଇବ।
ନମ୍ବରା?
ଆମକୁ ଆଉ ଦେଇଚି କିସ? ମୁ କାଷ୍ଟ୍ ସାଠିପିକେଟ୍ ଜାତି ପ୍ରମାଣପତ୍ର ପାଇଁ ଯୋଗ୍ୟ ।
ତୁ ହେଲେ ଜଗିଛୁ କି?
ହଁ।
ଆ ତମର ଯାତ୍ରୀ ପ୍ରମାଣପତ୍ର ନାହିଁ?
ଆରେ ଅଛି ଯେ ସେଟା ଆଉଥରେ ପକେଇଥିଲି।
ଆଉଥରେ କଣ ପାଇଁ?
ଆରେ ପାଞ୍ଚ ବର୍ଷକ ଥରେ ବୋଧେ ତାର
ପାଞ୍ଚ ବର୍ଷରେ କଣ ଜାତି ତର ଚେଞ୍ଜ ହେଇଯିବ ନା?
କେଜାଣି ସାଠିପିକେଟ୍ ର ଭେଲିଡିଟି।
ହଁ ଯେ ପାଞ୍ଚ ବର୍ଷ ପର୍ ତୁ ତ ସେମ ଜାତି ଏକା ଥିବୁ ନା।
ହଁ।
ଏବେ ତୁ ଇନକମ୍ ଉମ୍ ତୁ ରୋଜଗାର ଟା କେତେ କରୁଛୁ ସେଇଟା ଚେଞ୍ଜ ହେଇଯିବ ଠିକ ଅଛି। ମନା ନାହିଁ। ଅ ଜାତୀ ପ୍ରମାଣ ବଦଲ କାଣା ହଉ?
ସେ ସାଠିପିକେଟ ପୁରୁଣା ହେଇଯାଉଛି। ଏବେ ରିସେଣ୍ଟ ଏବେ ସାଙ୍ଗେ ସାଙ୍ଗେ କଲେ ତୋର ନୂଆ ଫଟୋ ସେଠା ଲାଗୁଚ ତୋର ଏବେର ଆଡ୍ରେ ସେ ତ ଯୋଉଟା ରହୁଚୁ ଜାଗା ଆଡ୍ରେସ ସବୁ ସେଇଠା ପଡୁଛି।
ଓହୋ। ତମେ ଦିନକୁ ଦିନେ ପୁରା ଚେଞ୍ କରୁଛ କେତେ ଜିନିଷ ଏବେ ଆମର କେମିତି କୁହନ୍ତୁ ଗ୍ୟାସ୍ ଅଫିସରେ? ତୁ ଗୁଟେ ମନେ କର ତୁ ଗୁଟେ ତୋର ଯାଦି ଗୋଟେ ଗ୍ୟାସ ଦରକାର ତୁ ମାରିଲୁ ମୋବାଇଲରେ। ହେଲା।
ହଁ।
ତତେ ଆଗରୁ କଣ ସାଙ୍ଗେ ସାଙ୍ଗେ ଉମ୍ କଲେ ଓଟିପି ପଳେଇ ଆଉଥୀଲା।
ହଁ।
ଏବେ ଓଟିପି ଦୋଉନି ଏବେ ତୁ ବୁକିଂ କଲେ ଜେନେରେଟ କରିକି ଛାଡି ଦୋଉଚି ତତେ ଆମେ ପ୍ରିଣ୍ଟ ମାରିଲେ ତତେ ଆଉ ଥରେ ମେସେଜ ଯିବ।
ଆଉ ଥରେ ମେସେଜ୍ ଯିବ
ହଁ ମାନେ ଏବେ ଡାଇରେକ୍ଟ ବୁକିଂ କଲେ ବୁକିଂ ମେସେଜର ଓ ଟି ପି ଦୋଉନି ଆଉ।
ଅ
ଏବେ ଯଦି ପ୍ରିଣ୍ଟ ମାରିଲି
ଶାଖା ମୁଁ ଛାଡୁଥିଲି ତ ସେଇଠା ଯାଉଥିଲା
ସେଇଠା ଆସୁଥିଲା କାଲିଠୁ ଚେଞ୍ଜ କରିଦେଲା ପରା। ତାଙ୍କୁ ପଚିଶ ତାରିଖରୁ ଚେଞ୍ଜ କରିଦେଲା।
ଅହ।
ବୁକିଂ କଲେ ଓଟିପି ଦୋଉନି ତୁ ଏବେ ବୁକିଂ କରୁନୁ ତୋଟା ତ ହବ। ଦେଖୁଛି ଜେନେରେଟ୍ କରିକି ଛାଡିଦଉଛି ଆପ ରେ ବୁକିଂ କଲେ ସାଙ୍ଗେ ସାଙ୍ଗେ ଓ ଟି ପି ଆଉଚି। କିନ୍ତୁ କଲ୍ କରି କରୁ ବୋଲି ତୋତେ ମେସେଜ ଖାଲି ପଳେଇଆଉଛି। ଜେନରେଟ୍ ମେସେଜଟା। ହାଲୋ ବୁକିଂ କରିଦେ ତୋଟା ବି ବୁକିଂ କରରେ ହାଲୋ।
କୋହୁଚନ୍ତି ଲିଙ୍କରେ ଆସେ ବୋଲି।
ଆଁ
ଆମ ଘରେ ଯାହା ସବୁ ଲିଷ୍ଟ ଆସେ ନିଜ ବାଟ
ହଁ ହଁ ହଁ। ତମକୁ ରେ କଡ ଯାଇଚନ୍ତି ନା କଣ? ହାଲୋ। ହାଲୋ ନାଇଁ ଟିକେ ଏଇଠି ମିଟୁଆର ଯାନ୍ତ୍ରିକ ତ୍ରୁଟି ରିହୁଚି ଟିକେ
ଆଜି ବର୍ଷା ଟା ଟିକେ ଇଏ ଖରାପ କରିଦେଲା
ବର୍ଷା ଟା ପାଗ ଠିକ ନା ପାଗ ଟା ଠିକ ଅଛି ଯେ ଏଇ ଯୋଉ ଯାନ୍ତ୍ରିକ ଅ ତ୍ରିଟିଟିଏ ଦେଖାଯାଉଚି ଆଉ।
ର୍ଷା ପାଇଁ ଏକା ଆଜ୍ଞା ନା ଯାହା ସରଲା।
ହୁଁ ହୁଁ ହୁଁ। ଆସୁ ମାନକେଟ ଅବିନାଶ ଘରଆଡେ ଆସୁ
ହଁ ଆଉ ଟିକେ ପରେ ଯିବି ମୁଁ ଟିକେ ମାର୍କେଟ ଏବେ ଯିବି ଟିକେ ତାପରେ ଯିବି
ହଉ ଆସିଲେ ମତେ ଆସିଲେ ମତେ କଲ କଲେ ମୁଁ ବିି ଆଇବି ନହଲେ ହେପଟେ
ଓହୋ କଣ ତୁ ବି ପକେଇବୁ ନା କଣ?
ନାଇ ପକେଇ ନାଇଁ ବୁଲିବା ଘର କେତେ ରହିବ ଆମର ଏଠି କେହି ନାଇଁ ନବାକୁ
ପାଇଁ ସେ କଣ ଅଛି ଆମର ଯିଏ ଦତିନେ ଦିନେ ଆସୁଥିଲା ବୋଧେ
କିଏ?
ହା ସେଇଯୋଇ କଣ ଯେ
ଯେ ସିଏ ବି ଆଡେ ସାଡ ହେଇକି ରହିଯାଉଛି। କାଲି କଲ୍ କରିଥିଲା। ମତେ ମୁଁ ତାକୁ କଲ ବ୍ୟାକ୍ ଦେଇନି ହେଇଯାଇଚି।
ଏ କୋଉଠି ଅଛ ଏଇଠା ଅଛ ନା ଗାଁ ରେ ଅଛ
ଛିତଣରେ
ହଁ।
ଏପଟେ ଗାନ୍ଧି ସବୁ ଗୋଟେ ତାଙ୍କର ଉ
ହଁ ନାଇଁ ଜାଣିଛି ଯେ କୋଉଠି ଏଠି ଅଛି ନା ଗାଁରେ
ନାଇଁ ଏଇଠି ଏଇଠି ଅଛି
ହଉ କରେ ବହୁ
ତାଙ୍କ ଗାଁ ତ?
ହଁ।
ଆମେ ଯାଇଥିଲେ ଯୋଉପଟେ ସେ ଆମେ ଯୋପଟେ ଯାଇଥିଲେ ସେପଟେ ବୋଧେ ତାଙ୍କ ଗାଁ ଟା
ହଁ ହଁ ସେ ଆମେ ଗଲା ବେଳକୁ ଦେଖିଲେ ଯେ
ହୁଁ।
ହ ହ
ହଁ ବୋ କହ। ଏସ ବର
ଆର କେତେ କଣ ଆସିବ?
କରୋ
ସିଦ୍ଧାନ୍ତର
କୋଉଟା କହିଲୁ?
ହଁ ହଁ।
ଏଇ ଯେ ଆମର ଗ୍ରାଜୁଏସନ ନା?
ହଁ ହଁ ସୁ ଅଛ।
ଗ୍ରାଜୁଏସନ ମୋର ଖିଆଲ୍ ନାହିଁ ଖଲି କଟିିକ କେତିକଟ ଆଇଚ
ହଁ।
ଆ ଚିହ୍ନଟା କଣ ପାଇଁ କଟି ଯେ ସେମାନଙ୍କର କଲ୍ୟାଣୀର ବି କଟି ଯାଇଛି।
ଓ ଡିଷ୍ଟଟିଂ ସାର୍ଭ
ସେ ଆଇସ୍ ର କଟିଛିି ଖାରଗର ର କଟିଛି
ଆରେ ବୋଧେ ଦେଖୁଛି ବୋଧେ ସବୁ ଇ ଏରେ କେତେ ତ କହିପାରୁନି ବୋଧେ ସବୁଥିରେ ବୋଧେ ଷିକ୍ଟି ପରସେଣ୍ଟ ଉପରକୁ ରଖିଲେ ଷାଠିଏ ପ୍ରତିଶତ ଉପରକୁ କା ରଖିଲେ ବୋଧେ ସେଟା ଦଉଛି ଦିଷ୍ଟ୍ରଂନ ସନ୍।
ମାନେ ଫାଷ୍ଟ୍ କ୍ଲାସ୍ ହେଲେ ହିଁ ଦଉଛି ସେକେଣ୍ଡ୍ କ୍ଲାସ୍ ହେଲେ ନାହିଁ।
ନାଇଁ ନାଇଁ ସବୁ ସେମିଷ୍ଟାର୍ ରେ ଫାଷ୍ଟ କ୍ଲାସ୍ ହେଲେ ରେ ଦଉଛି।
ଓ ହୋ।
ସମମିତିଟ ମତେ ଲାଗୁଛି ତ ନହଲେ ସେ ଇଏ କଲ୍ୟାଣୀ ହେଇଥିଲା ଫାସଲା ତାକୁ ତାର ନାଇଁ ଦେଖିଲି ମୁଁ କି ତାର ଗୋଟେ ସେ କମ୍ ଆସେ
କେତେ ଆସ୍ଛି।
ଏ ପଞ୍ଚାବନ ନା କଣ ଅଠାବନ ନା ପଞ୍ଚାବନ
ଓହୋ ସେ ତ କଣ କହୁଥିଲା ତାର ବିଇଡି ହେଇଯିବ ବୋଲି କହ ଦେବ
କା ର
କଲ୍ୟାଣି ର
ହଁ। ଯଦି ଦି ଟି ପାଇଲା କହିଲେ ହେଇଯିବ କଲେ ପଞ୍ଚାବନ ଏଗ୍ରିଗେଟ ମାଗୁଛି ଥା ପଞ୍ଚାବନ।
ହୁଁ ହୁଁ। ଏ ବିଟ ରେଜଲ୍ଟ କେବେ ଆସିବ ଫଳ ଟା?
ଏ ନାଁ ନାଁ କେତେ ଆସିବା ହେଲାଟା ତ
ଏତେ ସୁନ୍ଦର ମତେ ଲାଗୁଚି ଗୋଟେ
ହଉ ସୁଧାର ଲାଗୁଚି କଣ ପରିବେଶ
ଆରଥର ପନ୍ଦର ଦିନରେ ଦେଇଦେଇଥିଲା ଭଳିଆ ମତେ ଲାଗୁଛି।
ଏଥର କେତେଦିନ ଲଗେଇଲାଣି?
ତମର ସେତିକି ଆମର ଏପର୍ଯ୍ୟନ୍ତ କାଇଁ ବାହାରନି ଆମର ସୂଚନା ବି ବାହାରିନି ଏ ପର୍ଯ୍ୟନ୍ତ ଯେ ହବ ଓ କେବେ ହ ବୋଲି?
ହଁ ପରା କେବେ ବାହାରିବ ଯେ ଜିନଷ ସେଇଟା ବି ବାହାର କରିନି। କଣ ଏତେ ଲେଟ କରୁଛି? ଆଉଥରେ ପୁଣି ଅଗଷ୍ଟ ମାସରେ ସେ ଫାଷ୍ଟ ମେରିଟ୍ ପ୍ଲେସ୍ ବାହାରିଲା।
ଆ ସେଇଟା ତ କେସ୍ ହେଇଯାଇଥିଲା ନା।
ହଁ
ସେଇଟା ତ କେସ ହେଇଯାଇଥିଲା ବୋଧେ?
ଜ୍ୟୋତି ଦିଦିଙ୍କର ଗୋଟେ କେସ୍ ହେଇଥିଲା ନା, ମାନେ କଣ ଗୋଟେ ଭୁଲ ହେଇଥିଲା ପାଞ୍ଚ ମାର୍କ ନା କଣ?
। ଓହୋ ସେଥିପାଇଁ ବୋଧେ ଏଥର ସେ ଇଏ କରୁଛନ୍ତି।
କଣ?
ହ୍ୟାଲୋ ଏଥିପାଇଁ ବୋଧେ ସବୁ ଯାକ ପଇସା ବି ଆରଥର କେତେ ନଉଥିଲା ଯେ ଏଥର ଅଧିକ ନେଲା ପାଞ୍ଚଶହ ଲେ ।
ମୁଁ ଜାଣିନି କେତେ ନେଇଛି?
ଆ ବଢେଇଛି ବୋଧେ ପାଞ୍ଚଶହ ତ ନଥିଲା। ନଥିଲା ପାଞ୍ଚଶହ ନା।
କେଜାଣେ ମୋର ଖିଆଲ ପଡୁନି।
ଏକ୍ସାମ କରୁଛି କେବେ ସେ ରେଜଲ୍ଟ ଦବ ତାକୁ ଜଣା ଭାଇ। ଟିକେ ଜଲଦି ହେଲେ ରିଜଲ୍ଟ ଦିଅ। ଜଣା ପଡିବ କଣ ହେଇଛି କଣ ନାଇଁ ବୋଲି।
ଆମର ରେଜଲ୍ଟ ଦଉନି ଆମର ସୂଚନା କେବେ ଆମର ମୁଁ ଲ ପଢିବି ବୋଲି କହିଁ ମୋର ବି ହଉନି।
ହଁ ତୁ ପକେଇଥିଲୁ।
କାଇ ବାହାରେ ତ ବାହାରନି ପକେଇବା ପାଇଁ ବାହାରନି।
ଏ ବା କଣ ଏ ଏମତି କଣ ପାଠ। କଣ କରିଲେରେ। ନା ଭଲରେ ପଢିବା ପାଇଁ ଦଉଛନ୍ତି ନା ଏକ୍ସାମ୍ ଠିକ ସେ ଏବେ ଖାଲି ପେପର ଖାଲି ଏୟଆଡୁ ପାସ୍ ଏଇନେ । ଯାଉଚି । ଓ ତାର ଏଇଟା ହେଇଗଲା।
ହଉ ମୁଁ ରହୁଛି ପରେ ଫୋନ କରୁଚି।
ହଉ ହଉ ବିଦାୟ।